ଫ୍ୟାନ୍ ଲଗେଇ ହେଉନି?
କୋଉ ଫ୍ୟାନ୍?
ନାଇଁ-ଇ-ଇ-ଇ ଏ କଲର କାମ ଚାଲିଛି ତ ଫ୍ୟାନ୍ ବନ୍ଦ କରିବାକୁ ପଡିବ। ଆଁ।
ଫ୍ୟାନ୍ ଫ୍ୟାନ୍ ବନ୍ଦ କଲେ ତ ଭଲ
ହଁ। ଆଉ ହ୍ୟାଲୋ।
ହ
ହଁ ଶୁଭମ୍ କୁହ।
ଭୟସ୍ କ୍ଲିଅର୍ ଆସୁଛି।
ହଁ।
ଏ ଘରେ ଭାରି ଗରମ ନାଗୁଛି ମ। ତମର ସିଆଡେ ବର୍ଷା ହଉଛି?
ଇ ହି।
କଣ ହେଲା?
ଏକା ସଙ୍ଗ ମୋରି
ହୁଁ।
ହଁ ହଁ।
କଣ ହେଲା?
ନାଇଁ ସିଏ ପ୍ରାଇମର ଘସା ହଉଛି ତ ଦାନ୍ତ ରେ ଘସା ହୁଏନି ତା କଲର
ହଁ।
ସେ ଧୁଳି ଗୁଡା କ ସବୁ ପବନର ମୋରି ମୁହଁ
ଜଣେ ଭାଇ
ଆଉ ବାହାରେ ବସିିବା। ଏଠି ବସିଲେ ରାସ୍ତା ମାଇ ଯିବ।
ଆରେ ଇଣ୍ଟରନେଟ ରେ ମୁଁ ଏତେ ଯୋଉ ଭିଡିଓ ଛାଡୁଛି। ମୁଁ ଗୋଟେ କଥା କହୁଛି ହେଲା।
ହୁଁ।
ତ ମତେ ପଇସା ମିଳିବ?
ୟୁଟୁଵରେ ଛା ୟୁଟୁବ ରେ ଛାଡ଼ିଲେ ମିଳିବ।
କିନ୍ତୁ ୟୁଟୁବରେ ମୋର ବା କପିରାଇଟ ପୁଣି ଆସୁଛି।
କାହିଁକି?
କାରଣ ଏଇଟା ମୋ ନିଜର କଣ୍ଟେଣ୍ଟ ନୁହଁ।
ହଁ ତମେ ନିଜ କଣ୍ଟେଣ୍ଟ ବନଉନ। ନିଜ ସ୍କିଲ୍ସ ୟୁଜ କରୁନ। ତମେ କାଇଁ ଅନ ଅଲଗା କଣ୍ଟେଣ୍ଟ ଫଲୋ କରୁଚି କି?
ନିଜର କିଛି ଗୋଟେ କ୍ୱାଲିଟି ସ୍କିଲ୍ସ ବନାଅ କ୍ରିଏଟ୍ କର।
ମୋ କ୍ ମୋ କ୍ୱାଲିଟି ସ୍କିଲ୍ ଏଇ ଗୋଟା ହଉଚି କି ମୁଁ କାର୍ଟୁନ କ୍ଲିପକୁ ମିମ ରେ କନଭର୍ଟ କରିକି ଛାଡ଼ିପାରିବି।
ତାହେଲେ ସେଇ ସ୍କିଲ୍ ରେ କେମିତି ଇନକମ୍ ହେଇପାରିବ ସେ ବିଷୟ ତମେ ଆହୁରି ରିସର୍ଚ କର।
ସେଇଟା ତ ଦେଖୁଚି ତୋ ଧେରେ କିଛି ବେଟର ଆଇଡିଆ ଅଛି ଯଦି କହ।
ମୋର ଆକ୍ଚ୍ୟୁଲି ସ୍କିଲ ଇଏ ଲେ ରିଲେଟେଡ କିଛି ନାହିଁ।
ଉଁ?
ଯଦି ମୋ ପାଖରେ ସ୍କିଲ୍ ଥାଆନ୍ତା। ମୁଁ ତ ତମଠୁ ଅଧିକ ଇନକମ୍ କରିସାରନ୍ତଣି।
ତୋ ପାଖେ କିଛି ନାହିଁ ସେମିତି?
ହୁଁ। ତମ ମୋତେ କ୍ରିକେଟ ବିଷୟରେ ପଚାର ପାଠ ବିଷୟରେ ପଚାର। ଅଲଗା କଣ ନ ନଲେଜ ବିଷୟରେ ପଚାରିଲେ ମୁଁ କହିପାରିବି। ଭିଡିଓ ଏଡିଟିଂ ପଚାର ଫଟୋ ପଚାର ମୋବାଇଲ ବିଷୟରେ ପଚାର ଗାଡି ଘୋଡ଼ା ବିଷୟରେ ପଚାର।
ଗାଡି ବିଷୟରେ ସବୁ ନଲେଜ ଜାଣିଚୁ ନା କହିଲୁ ଦେଖିବା ବେଷ୍ଟ କୋଉଟା? ସୁପ୍ରା ନା ଆମର ଅଡ଼ି?
ଟୋୟଟା ସୁପ୍ରା।
ଉଁ?
ସୁପ୍ରା।
କେମିତି?
କେମିତି ମାନେ ଟୋୟଟା ରିଲାଇବିଲିଟି ଅଛି। ସୁପ୍ରିୟା ଗୋଟେ ସ୍ଵିଡେନ୍ ଗାଡ଼ି, ତଳଟାର ରିଲାବିଲିଟି ହିଁ ସବୁଠୁ ବଡ଼ ପଏଣ୍ଟ୍। ଅଡି ଅଡି ଗାଡି କୋଉଠି ବିକା ହଉଚି। ମୁଁ ଟୋୟଟା ସୁପ୍ରା ଦେଖିନି ତ ମୁଁ କହିପାରିବିନି।
ତତେ ଭଲ ଲାଗେ କୋଉଟା?
କେଉଟା ସେ ପିଲାଟା ମୁଁ ଦେଖିନି ବା। କହିବି କେମିତି?
ଦେଖିନୁ ମାନେ କଁ?
ସତରେ ଦେଖିନି କେବେ ଗାଡ଼ି ରେ।
କେବେ ଦେଖିନୁ?
ହୁଁ ଶୁଣିଛି ନାଁ ଟା।
ଓ ଆଚ୍ଛା।
ହୁଁ
ଆରେ ଓଲମ୍ପିକ ଏଇ ବର୍ଷ ହବଟି ନା ଆର ବର୍ଷ?
ଏଇ ବର୍ଷ ଅଛି ଓଲମ୍ପିକ୍ସ।
ଏଇ ବର୍ଷ ଅଛି?
ଆଜି ବର୍ଷା ହବନି ହଁ।
ସିଓର ଅଛୁ ଏଇ ବର୍ଷବ ଅଲିମ୍ପିକ?
ହୁଁ।
ତା ହେଲେ ଏ ବର୍ଷ ଅଲମ୍ପିକ ରେ ତୋତେ ଲାଗୁଛି ଜୁତି ଚାନ୍ଦ ପୁଣି ଜିତିବ?
କଣ ଇଣ୍ଡିଆ ଯାଉଚି ବାଜାଣିନ କି ଜାପାନ ଇଣ୍ଡିଆ ଜାପାନ ଯିବ ଇଣ୍ଡିଆ
ମାନେ?
ଇଣ୍ଡିଆ ଟିମ୍ ଜାପାନ ଯାଉଚି ଖେଳିବା ପାଇଁ ଏସିଆନ ଗେମ୍ସ।
ମାନେ ଏ ବର୍ଷ ସ୍ ମାନେ ଅଲମ୍ପିକ୍ ସ୍ପନ୍ସର କିଏ କରୁଛି?
ମୁଁ ଜାଣିନି ସେ କଥା ମଷ୍ଟେଲରେ ଅଲଗା କିଏ କରିଚି ଇଣ୍ଡିଆ କରନି? ବଟ ଇଣ୍ଡିଆ ବଟ୍ ଇଣ୍ଡିଆ ଯସପିତ୍ ବୁମରା ସମସ୍ତଙ୍କୁ ନେଇକି ଯାଉଚି ଜାପାନ ଏସିଆନ୍ ଗେମ୍ସ୍ ଖେଳିବାକୁ।
ଏସିଆନ୍ ଗେମ୍ସ ରେ
ତାପରେ ଇଂଲଣ୍ଡ ଇଂଲଣ୍ଡ ସିରିଜ ଶୁଣୁନ ଇ ଇଂଲଣ୍ଡ ସିରିଜ୍ ପାଇଁ ସ୍କର ଆସିଲାଣି?
ତୁ ସେ କଥାଛାଡେ ଏଗଲଣ୍ଡସିରିଜ ପାଇଁ ସ୍ପଆଡ ଆସିଲାଣି। କିନ୍ତୁ ଆମର ଋତୁରାଜ ଋତୁରାଜ ରଇ କୁଆଡେ ହେଲା
ସିଏ ନାହିଁ, ସିଏ ନାହିଁ।
ଏବେ ଶୁଣୁନୁ ପୁରା କଥାଟା ନାହିଁ ନାହିଁ କଣ ହୋଉଚୁ। ଋତୁରାଜ ଗାଈ କୁଆଡେ ହେଲା ପ୍ଲେୟାର ମାନେ ଏସିଆନ୍ ଗେମ ରେ ଗୋଲ୍ଡ ମେଡାଲିଷ୍ଟ। ହେଲା ତୁମ ମୋଟା କୁ ତା ସହିତ କମ୍ପେୟାର କରିବୁନି, ତୁ ମ ମୁମ୍ବାଇ ଟିମ ରେ ହେଲା ତମେ ମୁମ୍ବାଇ ଟିମ ରେ ତମର ସେଇ ରୋହିତ ଶମା ଛଡ଼ା
ତା ଲାଇଫ୍ ରେ ସେ ଗୋଟେ ଡବଲ ମାରିଚି ଗୋଟେ।
କଣ? ଡବଲ ହଣ୍ଡ୍ରେଡ ମାନେ ଡବଲ ହଣ୍ଡ୍ରେଡ ତାକୁ ତ ଖେଳ ସିଜନ ଖେଳୁନାହାନ୍ତି, ହଣ୍ଡ୍ରେଡ ତ ମାରିଛି ନା ନାଇଁ?
ଆଉ ହଣ୍ଡ୍ରେଡ କଣ ଆମ ପାଖରେ ନାଇଁ ।
ହଁ ହଣ୍ଡ୍ରେଡ ତ ଅଛି ଆଉ ହଣ୍ଡ୍ରେଡ ମାଇଲା, ପୁଣି ଡବଲ ହଣ୍ଡ୍ରେଡ ତାକୁ ସେତିକି ତାକୁ ଖେଳାଅ।
ରୋହିତ ଶର୍ମା ଯେତିକିଟା ଫିଫ୍ଟି ଥିବ ସେତିଟା ଆଗ ସରିଯିବ ରୋହିତ ଶର୍ମା ଯେତିକିଟା ଆଗ ହଣ୍ଡ୍ରେଡ ଥିବ ସେତିକିରେ ତାର ଆଗ ଫିଫ୍ଟି ଥିବ କି ନାଇଁ ଆଗ ଦେଖ, ତାପରେ କହିବ ମତେ।
ଆ ରୋହିତ ଶର୍ମା କେତେ ତାପରେ ଦେଖ ପଲିଟିକସରେ ଯେଉଁମାନେ ଅଛନ୍ତି ସେମାନେ ରୋହିତ ଶର୍ମାଙ୍କୁ ସପୋର୍ଟ କରୁଛନ୍ତି। ଋୁତୁରାଜକୁ ସପୋର୍ଟ କରୁନାହାନ୍ତି କାଇଁ କାରଣ ଇଣ୍ଡିଆବ ଋୁତୁରାଜ୍ ରହିଲେ ମାନେ ଋତୁକୁ ରାଜ୍ କରିବ। ଖେଳି ପାରିଲାନି ନୁହଁ। ତାକୁ କେବେ କେବେ ଇଣ୍ଡିଆରେ ଖେଳି ରହିଲୁ ଇଣ୍ଡିଆରେ ତ ଯେବେ ଯେବେ ଡେବ୍ୟୁ କରୁଛି ସେବେ ସେବେ ଶହେ ମାରିଚି ଆଉ ପୁଣି କଣ ଦରକାର ତମର ସେଇତ କଥା ମୁଁ ବି ତ ସେଇଆ ପଚାରୁଛି ମୁଁ ତ ସେଇବା ପଚାରୁଚି? ତମେ ଭାଇ ଗୋଟେ ଦର ବୁଢା ଟାକୁ ନଉଛ ଖେଳିବ ବୋଲି ମରିିବା ଯାକେ ସିଏ ଖେଳୁଥିବ। କିନ୍ତୁ ଭାଇ ତମେ ଋତୁରାଜ ଗାୟକ ଆଡେ ଯେତେ ଭଲ ପର୍ଫର୍ମ କରୁଛି ଇଣ୍ଡିଆ ମ ରେ ତାକୁ ତମେ ନଉନ, କହୁଛୁ ଭାଇ କ ହବାଇ କାଇହିଁ ହବନି କାଇହିଁ ହବନି? ତାପରେ ବି ଏବେ ବି ଯୋଉ ଦେଖେ ଓଡିଆରେ ତ ଆଉ କଣ ପାଇଁ
ବଡିବ ରୋଜ ଫିଟନେସ ଅଛି ରନ୍ କରୁଚି ସିଏ କାଇହିଁ ଖେଳିବନି। ରୋହିତ ଶର୍ମା ଭୀଷଣ ଶୁଣ ରୋହିତ ଫିଟନସ୍ ଅଛି ରନ୍ କରୁଛି ସବୁ କ୍ୟାଚ ସବୁ ଖେଳ କିଛି ରିଯିନ କିଛି ଅଛି ଗୋଟେ କ୍ୟାପଟ ଣ୍ଡିଆର। ଗ୍ରେଟ କ୍ୟାପ୍ଟେନ୍ ସ ଗାଈକ ଆଡକୁ ରୋହିତ ସହ କମ୍ପେୟାର କରିବା ଟା ହଉଛି କହିହେବନି ଆପ ରେ ଅଛି ଆଉ।
ମାନେ କମ୍ପେୟ ଟା ହଉଛି ମାନେ କଣ ମୁ ବଝି
ଗାଇକଡ ରହି ସହ କମ୍ପାରିଜନ ହେଇପାରିବନି ତମେ ଗାଇକଡ ସାମସଙ୍ଗ ସହ କମ୍ପେୟାର କର। ଗାଈକଡକୁ ଗିଲ୍ ସହ କମ୍ପେୟାର କର। ରୋହିତ କୋହଲି ଏମାନେ ସବୁ ଅଲଗା, ଏମାନେ ହଉଛନ୍ତି ପୁରା ଟପ୍ ଅଫ୍ ଦିଲ
ଅଲଗା ନାାଇଁ ଅଲଗା ଥିଲେ ଅଲଗା ଏବେ କଣ ଏବେକା ସମୟରେ ଆଜିର ଶୁଣୁ ଏତେ କଥା କହ ନା ଏବେକା ସମୟରେ ଯଦି ଆଜି ଯଦି କମ୍ପେୟାର କରିବା ହେଲା ସୂର୍ଯ୍ୟବଂଶୀ ସିଏ ଇଆ ଠାରୁ ବେଷ୍ଟ୍ ଖେଳୁଛି ରୋହିତ୍ ଶର୍ମା ଠୁ ବେଷ୍ଟ ଖେଳୁଛି ସବୁଠାରୁ ବେଷ୍ଟ। ମୁଁ କହିବି ଏବେକା ସମୟରେ ରୋହିତ ଶର୍ମାର ପରଫମାନ୍ସ ଯୋଉ ଭଳିଆ ସୂର୍ଯ୍ୟବଂଶ ତାଠାରୁ ବେଷ୍ଟ ଖେଳୁଛି, ରୋହିତ ଶର୍ମାଙ୍କ ସମୟ ଥିଲା, ସେବେ ସେ ଖେଳି ସାରିଛି ଏବେ ବସେଇବା ସମୟ। ମାନେ ଧୋନି ବି ତମେ କଣ ବୁଢା ହଲାଣିଁ! ! ! ! ! ! ! ! ! ! କଣ ପାଇଁ? ହେଲା ହଁ ସେ ଯୋଉଠି ଯାହାବ ହୋଉ ଯାହାବି ହଉ ଖେଳିବ କଣ ପାଇଁ ଯେ ଏଯ ଖେଳିବନି ନାଁ ତମ ରୁଲ ଟା ତମର ରୁ ପକ୍କାଓ। ଏଜେ ହେଇଗଲା ମାନେ ଖେଳିବନି, ସରିଲା କାଇଁ ଏଜ୍ ହେଇନି ଆଉ ପୁଣି କେତେ ଏଜ୍ ହବ ଦକରେ?
ଜିନି ଆଣ୍ଡରସନ୍ ତ ଏ ଖେଳିଲା।
ହଁ ସେ ତ ଅଲଗା ଦେଶର ନା ଆମ ଦେଶରେ କଣ ପ୍ଲେୟାର ଅଭାବ। ଆମ ଦେଶରେ ପ୍ଲେୟାର ଭର୍ତ୍ତି ଅଛନ୍ତି, ତାଙ୍କ ଦେଶରେ କ୍ରିକେଟ କୁ ଏତେ ଗୁରୁତବ ଦଉନାହାନ୍ତି। ବୁଝିଲୁ ଆମର ପ୍ଲେୟାର ସବୁବେଳେ ଅଛନ୍ତି ରୋହିତ ଶର୍ମା ରୋହିତ ଶର୍ମା ହେଲେ କଣ ହେବ। ଆମର ପ୍ଲେୟାର ଅଛନ୍ତି ଭାଇ।
କାଇଁ ହେଇପାରିବେନି ଆଉ ଏବେ କୋଉ ତାଉ କ୍ୟାପଟନ କରୁଛନ୍ତି ଆଚ୍ଛା। ଆଚଛ ତମ ରୋହିତ ଶର୍ମା ଯଦି ଏତେ ଭଲ କ୍ୟାପଟେନ୍ ଅଛି ସିଏ ତ ଏଇନା
ଚେଞ୍ଜସ୍ ପ୍ରତିୱାର୍ଡକୁ ମୁଁ ଆଟେନ୍ସ ନେଇକି ଯିବି ରୁଲ ଏଇଟା। ପିସି ଯାଇର ଜାଣିନ କି ପ୍ରତି ୱାର୍ଲଡକପରେ କା ଟେନ ଚେଞ୍ଜ କରାଯାଏ।
ହଁ ହଉ ଧର ୱାର୍ଲକପ ରେ ଚେଞ୍ଜ କରାହେଲା। ତାହେଲେ ଆଇ ପି ଏଲରେ ବି ତ କ୍ୟାପଟେନ ଥିବ ନାସେ
ହୁଁ ଆଇ ଆଇ ପି ଏଲ କଥା ତମେ ଆଣିଚ ଇ-ଇଣ୍ଡିଆ ଟିମ୍ କଥା କୁ ପୁରେଇବ ଏଇଟା ମାନେ ଠି ଏଇଟା ଠିକ କଥାନ।
ତୁ ବେଷ୍ଟ କ୍ୟାପଟେନ୍ କହୁଛୁ? ଇଣ୍ଡିଆ ଟିମ ରେ ହଁ ଗଟେ ରୁଲ ଅଛି ସେଇ ଯଉ ତାକୁ କଢା ହେଇଛି ଆଇ ପି ଏଲ ପୁଣି କଣ ପାଇଁ କଢା ହେଇଛି ସେଇଟା ତ
ଆଇ ପି ଏଲ ରେ କୁଆଡେ ହେଲା ଆଇ ପି ଏଲରେ ଫ୍ୟୁଚର ଦେଖା ହଉଛି ଆଇ ପି ଏଲରେ ବି ସେୟା ରୁଲ ଅଛି।
ଦିଟା ଫର୍ମାଟ ରିଟାର୍ କାଇଁ ନେଇଗଲା?
ଏ ତାର ବୟସ ହେଲାଣି ତା ଇଛା ତା ଇଛା ତା ଇଛା ଗୋଟେ ଖେଳିବ।
ଆ ତାହେଲେ ତ ରିଟାର୍ଡ ଯଦି ତ ତୁ ଯଦି ତୁ ଜାଣିଚୁ କିି ନାଇ ମୁଁ ଫିଟ ନାଇଁ ଏଇ ଫର୍ମାଟ୍ ପାଇଁ ମୁଁ ଫିଟ ନାହିଁ ଆ ରିଟାର୍ଡ଼ ତାଲେ କଣ ପାଇଁ ନିଅନ୍ତି?
ତା ଇଚ୍ଛା ହେଲା ତାର ରନ ନେଇଗଲା ତାର ଯେତଳେ ଇଚ୍ଛା ହେଲା ତାର କର କରିଲା କିନ୍ତୁ କେହି ଫୋର୍ସ କରି ନାହାନ୍ତି।
ନା ନା ନା ସେମିତି କଥା କହିଲେ କେମିତି ହବ?
କଣ ବା ଏନା ଏନା କା ନା ନା ଏନା ଯୋଉ କୋନା ପ ଏଇନା ଯୋଉ କୋନା ଭରତି ରିଟାର୍ଡ଼ ନେଇଗଲା ତାକୁ ତ କେତେ ଟି ଏଚ ବି ହେଇକି ତାର କଣ ଫିଟନେସ୍ ନଥିଲା।
ହଁ ଇଣ୍ଡି-ଇଣ୍ଡିଆନଟା ତ ଇଣ୍ଡିଆନ ଟା ତ ହଁ ତ ମୁଁ ସେ କାହିଁକି ହେଲା ଏଇମାନେ ତ ଜାଗା ଖାଉଛନ୍ତି ନା ଏଇ ରୋହିତ ଶର୍ମା ବିରାଟ କୋହଲି ଧୋନି ଏଇ ମାନେ ସେମାନଙ୍କ ଜାଗା ଖାଇ ଦଉଛନ୍ତି ରିଟାର୍ ସେ ନବ ନା କାରଣ ତାକୁ ଇଣ୍ଡିଆ ଟିମରେ ସେତିକି ମିଳୁନି ଚାନ୍ସ। ଭାଇ ଭଲ ଭଲ ପିଲାମାନେ ବି ବସନ୍ତି ଏଇମାନଙ୍କ ସକାଶେ ତାଙ୍କୁ ଚାନ୍ସ ମିଳୁନି।
ଏମାନେ ରନ୍ କରୁଛନ୍ତି ଏମାନେ ଏମତି ନାହିକି ପୁରା ଠପ୍ ରୋହିତ ଶର୍ମା ତମକୁ ଦୁଇ ହଜାର ଚବଶ ୱାଲର୍ଡ କପ୍ ଜିତେଇଛି ସତେଇଶି ତିରିଶ ୱାର୍ଲଡ କପ୍ ଫାଇନାଲ ଯାଇ ନେଇଯା ସେଇଟା ଭୁଲି ଯାଉଛ ଚାମ୍ପିଆନ୍ ଟ୍ରଫି ଜିତେଇଛି ସେଇଟା ଭୁଲି ଯାଉଛ ବା ସେଇଟା ଭୁଲି ଯାଉଛ ଆଉ ରୋହତ ଶର୍ମା ତମେ କଣ କରିଛ ସେଇଟା ତମେ କହିହ ମାନେ ମନେ ବୁଝି ପାରିବ ବୋଲି? ରୋହିତ ଶର୍ମା କାହିଁକି ଖେଳୁଛି ସେଇଟା ମନେ ପକେଇବ ହେଲା।
ଆଗରୁ ବି ଆମେ ଜିତିଛେ ଆମେ ନୂଆ ଜିତୁ ନୁ ଯେ ଆମକୁ ତୁ କହି ଦ ଯୋଉ ରୋହିତ ଶର୍ମା ଜିତେଇଛି ରୋହିତ ଶର୍ମା ଜିତେଇଛି ତା ପୂର୍ବରୁ ବି ଆମେ ଜିତିଛେ ଥାଲା ଏମିତି ଗୋଟେ କପ୍ ନାଇଁ ଏଇଟା ମନରଖିଥା ଏମିତି ଗୋଟେ କପ୍ ନାହିଁ ଯୋଉଟା କି କଥା ହେଲା ଜିତିନି ହେଲା।
ହଁ ତାଲେ ତମ ଥାଲା ସିଏ ସିଏ କାହିଁକି ଆଇ ପି ଏଲ ଖେଳୁଛି ସି ତାକୁ ବସେଇ ଦଉନ।
କିଏ ବସିନି କି ଏଇ ବର୍ଷ ବସିଥିଲା।
ଏ ବର୍ଷ ସିନା ଏଞ୍ଜୁରି ପାଇଁ ବସିଥିଲା ନେଷ୍ଟ ବି ବର୍ଷ ରିଟାଏଡ କର ବସିବ କାଇଁ?
କାଇଁ ଆମ ପିଲା ବସୁ ରି ଆ ଆମ୍
ସେମିତି ଆମ ପିଲା ଖେଳୁ ଆମ ପିଲା ସେମିତି ଖେଳୁ। ଆମ ଇଚ୍ଛା ହେଲା ଖେଳୁ ତମ ଇଚ୍ଛା କା ତମ ତମେ କାହିଁ ବସେଇବ?
ଆମେ ଏଇ ଅନୁଷ୍ଠାନକୁୁ ଚାନ୍ସ ଦଉଛୁ ଆମ ପିଲା ଦେଖିବେ। ସେଇଟା ଆମ ଫ୍ରାଞ୍ଚାଇଜ୍ ଉପରେ ଡିପେଣ୍ଡ କରେନ ଆମ ଫ୍ରାଞ୍ଚାଇଜ ରେ ଆମର ବସି ଇଏ ହେଲା ଟୋଟାଲ ତମର କଣ ତମର ଟୋଟାଲ ଉପରେ ଖେଳିବେ ଛୋଟ ଛୁଆଙ୍କ ଜାଗା ଖାଇବେ। ହେଲା ଏଇ କଥାଟା।
ସେମାନେ ସେମିତି ପରଫମ କରୁଛନ୍ତି ବୋଲି ସେମାନେ ଖେଳୁଛନ୍ତି ଆଜି
କିଛି ପଫର୍ମ ପାଇଁ କଥା ନାହିଁ ଜମା ଜମା ବାହାନା ମାରନା
ଆରେ ରୋହିତ ଶର୍ମାଠୁ ବେଷ୍ଟ୍ ଓପନର୍ ତୁମେ କାଡ଼ିକି ଦେଖେଇ ଦବ ମୋତେ କହିବ ତ।
କାଢ଼ୀ ଦେଖେଇ ଦଉଚି ପା କହୁଛି ସୂର୍ଯ୍ୟବଂସ ତାଠୁରୁ ବେଷ୍ଟ ଓପନର ଏବେ ସୁଧା ଜସୁୱା ଟା ତାଠୁ ବଷ୍ଟ ଓପନର ମୁଁ କହିବି।
ଖେଳିଦେଲେ ତମକୁ ଲାଗୁଛି।
କିଛି କିଛି ଏଇନା କଣ ଖେଳୁଦେଲେ ତମ ଓଡ଼ି ତୋ ତୋ ରୋହିତ ଶର୍ମା ନା ତୋ ରୋହିତ ଶର୍ମା ତ ରୋହିତ ଶର୍ମା ର ଓଡିଆ ଏଇ କ୍ୟାରିୟର ରେ ହେଲା ମାନେ ପୁରା ମାନେ ଫାଷ୍ଟ ରେ ସ୍ପିଟି କେତେ ଓଡିଆ କ୍ୟାରିଅର ରେ?
ଓଡିଆଇ କ୍ୟାରିୟର ରେ ତାର ଟି ଟ୍ୱଣ୍ଟିରେ ଥି ଥାର୍ଟି ଥ୍ରୀ ବଲ ର ହଣ୍ଡଡ୍ରେଟ ଅଛି ତମର ସୂର୍ଯ୍ୟବଂଶୀ ର ତ ନାଇଁ ହଣ୍ଡ୍ରେଡ଼?
ସୁ ସୂର୍ଯ୍ୟବଂଶୀ ଟି ଟ୍ୱଣ୍ଟି ଏପର୍ଯ୍ୟନ୍ତ ଖେଳିନି ହେଲା ଓଡିଆଇ ଖେଳିଚି ଆଜି ଓଡିଆଇ ସିରିଜ ଦେଖିଦେ ଅଣତିରିଶଟା ବୋଲ ରେ ମାନେ ଚଉରା ଲବେ। ଅଣତିରିଶ ଟା ବଲ ରେ ହେଲା ମାନେ ଆଉ ଗୋଟେ ବି ଯଦି ବଲ ଖେଳି ଦେଇଥାନ୍ତା ତିରିଶାଟ ବଲ ରେ ସେ ହେ କଣ ହୁଁ କଣ ଭାବେ ଓଡିଆରେ
ଭଗବାନ ତମକୁ କହିଥିଲି କି ଆଉ ଗୋଟେ ବଲ ଥିଲେ ସେ ତ ତମେ ଆଜମ ଶୁଣି ଦୋଉଚ।
ଷ୍ଟ୍ରାଇକ୍ ରେଟ୍ ଦେନୁ ତମର ଯେତେବେଳେ ତମ ପ୍ଲେୟାରରେ ଆଜି ଷ୍ଟ୍ରାଇକ୍ ରେଟ୍ ପାଂଶହ ରେ ଖେଳିବନି ସେତବେଳେ ଆସିବ ମୋ ସହିତ କଥା
ହୁଁ ରୋହିତ ଶର୍ମା ଷ୍ଟ୍ରାଇକ୍ ରେଟ୍ ନା ଅଁ ହ ଅବ୍ୟସିଲି ବେଷ୍ଟ କାହାକୁ ତମେ କାହାକୁ ପଚାରିଦବ ତମ ଛଡା କାହାକୁ ପଚାରି ଦବ କିଏ ମନା କରିବ ମତେ କହିବ।
ସେକେଣ୍ଡ ହାଇଏଷ୍ଟ ରେ ଡ଼କ୍ଟ ରେ ସେ ରୋହିତ ଶର୍ମା ଆଉଟ୍ ହେଇଚି ହେଲା ବେଶୀ ଥର ସୋ ସୁୂନରେ ଆଉଟ୍ ହେଇଚି କେତବେଳେ ଗୋଟେ ଚାଲିଯିବ ଚାଲିଯିବ ହଁ ବାଡୋଉଚି ବାଡୋଉଚି କି ନହେଲେ ପୁରା ଠପ୍।
ତମକୁ ତି ତମକୁ ଶୁନ ତମକୁ ଚବିଶି ତେଇଶି ୱାର୍ଲଡ କପ୍ ରେ ଯୋଉ ମ୍ୟାଚ୍ ଗୁଡାକ ଜିତେଇକି
ନାଇଁ ତେଇଶି ୱାର୍ଲଡ କପ୍ କଥା ଉଠାନା ମେ ଖରାପ ଲାଗିବା କଥା ତ
ହଉ ଠିକ ଅଛି ଚବିଶ ୱାର୍ଲଡ କପ୍ ରେ ଯୋଉ ସେମିଫାଇନାଲ ମ୍ୟାଚ୍ ରେ କିଏ ଖେଳୁଥିଲା? ସେମିଫାଇନାଲ ତମ ତମ କୋହଲି କେହି ତ ଚାଲିଲେନି ସିଏ ଏକା ଚାଳିଶ ଟା ବଲ ରେ ବୟାନବେ ବାଡେଇଲା ବୋଲି
ଶୁଣୁ ଏଇ ଯୋଉ ଲିଗ୍ ମ୍ୟାଚରେ ନାଇଁ ସେମି ଫାଇନାଲରେ ଏ ଯୋଉ ଫାଇନାଲରେ ନୁହଁ ଫାଇନାଲ ରେ ଯିଏ ପର୍ଫର୍ମ କଲା ମାନେ ସିଏ ଗୋଟେ ପ୍ଲେୟାର ଫାଇନାଲ ରେ ନାହିଁ ମାନେ ପ୍ଲେୟର ନୁହଁ ମୁଁ ମାନେନି।
ଆ ଆଜ୍ଞା ଯଦି ଆପଣ ସେମି ଫାଇନାଲ ରେ ପର୍ଫର୍ମ କରିବେନି ତାହେଲେ ଆପଣ ତ ଫାଇନାଲ ଯାଇପାରିବେନି ତାହେଲେ ଫାଇନାଲରେ କିନ୍ତୁ ହୁମ କରିବେ ନାଇଁ ତ କ ଫାଇନାଲ ରେ କଣ କ କ ହଁ ଟିଟ ଓ ଓଡ଼ିଆ ଓଡ଼ିଆ ୱାର୍ଲଡ କପ୍ ଏ ଯଉ ଅ ଟି ଟୋ ଟୋ ଟୋ ଟି ଟେଣ୍ଟି ୱାର୍ଲଡ କପ ଜିତି ନାହାଥାନ୍ତି?
ହଁ ଟୋ